ଭାଇ।
ଭଲ ଅଛନ୍ତି ଆପଣ?
ଭାଇ, ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ, ଭଲ ଅଛି ଭାଇ।
ଆଉ କଣ କରୁଛନ୍ତି ଆପଣ?
ମୁଁ ଭାଇ କିଛି ନାଇଁ ଭାଇ। ମହାଭାରତ ବିଷୟରେ ଟିକେ ଦେଖୁଥିଲି ଆଉ ପଢୁଥିଲୁ ଘରେ। ଆପଣ?
ମହାଭାରତ ବିଷୟରେ।
ହଁ, ଆପଣ ମହାଭାରତ ବିଷୟରେ ଯାଣିଛନ୍ତି?
ହଁ, ପଢିଛି, ଜାଣିଛି।
ମହାଭାରତ ଆମର ହଉଛି ଶ୍ରେଷ୍ଠ କାବ୍ୟ କହିପାରିବା ଆମେ।
ଆପଣ କୋଉ ପର୍ବ କୋଉ ଅଧ୍ୟାୟ ପଡୁଛନ୍ତି?
ଅଧ୍ୟାୟଃ ନାଇଁ ଭାଇ। ଏମିତି ତା ଉପରେ ଟିକେ ମାନେ ଜାଣିବା ଇଚ୍ଛା ହେଲା ତ। ପଢୁଛି। ଆପଣ ମହାଭାରତ ବିଷୟରେ କି ଜାଣିଛନ୍ତି କିଛି?
କଣ ପଢୁଛନ୍ତି, ମତେ ଟିକେ ହଁ ବୁଝେଇବେ କହିବେକି?
ହଁ, ମୁଁ ଦେଖନ୍ତୁ, ମୁଁ ମୁଁ ମାନେ ଏତେ କଣ କହିବା, ଏଇଠି ଏତେ ପାରଙ୍ଗମ କି ବିଜ୍ଞ ନୁହେଁ। ମୁଁ ପ୍ରଥମ ନୂଆ ନୂଆ ପ୍ରଥମ ପ୍ରଥମ ହିସାବରେ ଜାଣିବାକୁ ପଡୁଛି।
ହ
ମୁଁ ଯାହା ଯାହା ପଢୁଛି, ଆପଣଙ୍କୁ ଟିକେ ଟିକେ ଆପଣଙ୍କୁ ଯାହା ପଢିଛିି ଜାଣିଛି, ସେ ବିଷୟ ଟିକେ ଆପଣଙ୍କୁ କହିବି। ଆପଣ ବି ଜାଣିଥିବେ ସେ ବିଷୟ କହିବେ, ମତେ ଭଲ ଲାଗିବ।
ଆଜ୍ଞା।
ମହାଭାରତ ଆମର ଏଇଠି ଟିକେ ମହାନ ପ୍ରାଚୀନ ମହାକାବ୍ୟ ବୋଲି, ଜାଣିଛନ୍ତି ଆପଣ।
ଆଜ୍ଞା, ମହାକାବ୍ୟ।
ହଁ, ମହାକାବ୍ୟ। ଏଥିରେ ଆମର କଣ ଅଛି, କୋରବ ପାଣ୍ଡବ ମାନଙ୍କ ମଧ୍ୟରେ ସଂଘର୍ଷ ହେଇଥିଲା। ତାର କାହାଣୀ ଗୁଡାକ ଅଛି, ହଁ ନାଁ ନାଇଁ?
ଆଜ୍ଞା।
ଆପଣ ଜାଣିଥିବେ, ପାଣ୍ଡବ ମାନେ ପାଞ୍ଚ ଭାଇ ଥିଲେ। ଯେମିତି କିି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଆଉ କୌରବ ମାନ ଥିଲେ ଶହେ।
ଶହେ ଭାଇ।
ଆଉ କୋରବ ମାନଙ୍କ ମଧ୍ୟରେ ସ ସବୁଠାରୁ ଜ୍ୟେଷ୍ଠ ପୁତ୍ର ଥିଲେ ଦୁର୍ଯ୍ୟୋଧନ ସବୁଠୁ
ଆଜ୍ଞା।
ହଁ। ମୁଁ ମୁଁ ଯେତିକି ପଢିଛି ଯେତିକି ଜାଣିଚି
ହଁ।
କୁରୁ କୁରୁବଂଶରେ ମାନେ ମ୍ -ଦୁଇ ଜଣ ରାଜା ଥିଲେ। ଜଣେ ଧୃତ ରାଷ୍ଟ୍ର ଜଣେ ପଣ୍ଡୁ।
ହଁ ନା ଆମେ ଯଦି ପୂର୍ବରୁ ଦେଖିବା ଏଇଟା ହଉଛି ପୂରୁବଂଶ ହଉ ଶାନ୍ ଶାନ୍ତନୁ ଙ୍କ ବଂଶ ଶାନ୍ତନୁ ହଉଚି ତିନି ରାଜା ଶାନ୍ତୁନୁ ତାଙ୍କର ପ୍ରଥମେ ମା ଗଙ୍ଗାକୁ ବାହା-ବିବାହ କରିଥିଲେ ତାଙ୍କର ଜଣେ ପୁତ ପୁତ୍ର ଥିଲା ଭୀଷ୍ମ ମା ପିତାମହ ଭୀଷ୍ମ କହୁ ଆମେ ତାଙ୍କୁ।
ଗଙ୍ଗାପୁତ୍ର ପିତାମହ ଭୀଷ୍ମ।
ହଁ ହଁ ତାପରେ ଆମେ କହିପାରିବା ଆଉ ଜଣେ ତାଙ୍କୁ ବାହା ହେଇଥିଲେ ତାଙ୍କର ଯୋଉ ପୁତ୍ରଟେ ହେଇଥିଲା ଦୁଷ୍ଟଦୁମ୍ନ ନା କଣ ହେଇଥାଏ ତାଙ୍କଠୁ
ନାଇଁ ମୁଁ ଜାଣିନି। କିନ୍ତୁ ମୁଁ ଜାଣିଚି ତାଙ୍କର ଦୁଇ ଜଣ ପୁତ୍ର ଥିଲେ ଜଣେ ହେଲେ ପଣ୍ଡୁ ଜଣେ ହେଲେ ଧୃତ ରାଷ୍ଟ୍ର। ପଣ୍ଡୁ ଥିଲେ ବଡ ଧୃତ ରାଷ୍ଟ୍ର ଥିଲେ ସାନ।
ନାଇଁ ନାଇଁ ଆପଣ ମାନେ ଜାଣିଚନ୍ତି ଆପଣ ଆପଣ ଖାଲି ମୁଁ କହିବି ଆପଣ ଯୋଉ ମହାଭାରତର ଯୋଉ ଯୁତରାଷ୍ଟ୍ର ଆଉ ଯୋଉ ପଣ୍ଡୁ ଥିଲେ ଏମାନଙ୍କ ଜାଣିଛନ୍ତି ତା ପୂର୍ବ କଥା କିଛି ଜାଣିନାହାନ୍ତି ପୂର୍ବ କଥା ହଉଚି ଯୋଉ ଭରତର ରାଜା ହେଇଥିଲେ ଜଣେ ଦେଶ କହିପାରିବା ଆମେ। କୌରବଶେଷ୍ ରାଜା ଶାନ୍ତନୁ ଙ୍କର ପ୍ରଥମ ପତ୍ନୀ ଥିଲେ ମା ଗଙ୍ଗା। ଆଉ ତାଙ୍କର ଗୋଟେ ପୁତ୍ର ଲାଭ ହେଇଥିଲା ତାଙ୍କ ନାଁ ଥିଲା ପ୍ରଥମେ ଦେବବ୍ରତ କହିପାରିବା ତାଙ୍କୁ ଦେବବ୍ରତ ତାଙ୍କ ତାଙ୍କ ନାଁ ହଉଛି ଦେବବ୍ରତ ହୁଅ ତାଙ୍କ ନାଁ ଆସିକି ଭୀଷ୍ମ ବଡିଲା। କଁ ପାଇଁ ବି ସେ ଭୀଷ୍ମ ପ୍ରତିଜ୍ଞା ନେଇଥିଲେ?
ହୁଁ।
ଆଉ ସେ ଆଜି ଆଜୀବନ ବ୍ରହ୍ମଚାର୍ଯ୍ୟ ପାଳନ କରିଥିଲେ ବୁଝିଲେ?
ଆଜ୍ଞା।
ଓ-ଆଉ ଜଣେ ତାଙ୍କର ଯୋଉ ଥିଲେ ପତ୍ନୀ ଶାନ୍ତନୁ ଙ୍କର ତାଙ୍କ ନାଁ ସତ୍ୟବତୀ ଆପଣ ଶୁଣିଥିବେ ସତ୍ୟବତୀ ଯେତେବେଳେ ସତ୍ୟବ୍ରତ ମ୍ଏମ୍ ମୃତୁ ବିବାହ କରିଥିଲେ। ଆଉ ନୁତ୍ୟବତୀଙ୍କର ପୁଅ ବି ଥିଲେ ଏମତି ଏ ଚିତ୍ରାଙ୍ଗ ବଜାର ଥିଲେ ଗୋଟେ ବିଚିତ୍ର ବି-ବିଚିତ୍ର ବି ଥିଲେ।
ଆଚ୍ଛା।
ପିତ୍ରା ଙ୍କର ବି ମୃତ୍ୟୁ ହେଇଥିଲା ବିଚିତ୍ର ବି ଙ୍କ ର ମୃତ୍ୟୁ ହେଇଯାଇଥିଲା ସେ ବାହା ହେଇଥିଲେ। ତାଙ୍କ ହ କହିବା ଆମେ ତାଙ୍କ ବିଚିତ୍ର ବିର୍ ର ତାଙ୍କ ସ୍ତ୍ରୀ-ଥିଲେ ଦିଇ ଜଣ ଥିଲେ। ନାଁ ମୋ ଟେ ମନେ ପକଉଚି ରୁହନ୍ତୁ ମୋ ମନେ ପାଡିପଡୁନି ଏବେ। ଯାଇଚନ୍ତି କି ଆପଣ?
ନାଁ।
ତମର ସ୍କୋଲାର୍ସିପ୍ ନାଁ ଏଇ ବର୍ଷ ରେ?
ମୁଁ ଏତେ ପୂର୍ବ କଥା ମତେ ଜ୍ଞାତ ନାହିଁ।
ବିଚିତ୍ର ବି ଦି ଜଣ ପତ୍ନୀ ଥିଲେ ଅମ୍ବିକା ଆଉ ଅମ୍ବାଲିକା ବୁଝିଲେ।
ଆଜ୍ଞା।
ଆଉ ବିଚିତ୍ର ବିଚିତ୍ର ବାହା ହେଇଥିଲୁ। ତାଙ୍କ ପୁତ୍ର ନ ହେଇକି ସେ ତାଙ୍କର ମୃତ୍ୟୁବରଣ ହେଇଥିଲା ସେ ସମୟରେ କଣ ହେଇଚି ମାନେ ପିତାମ ଭୀଷ୍ମ ଆମେ କହିପାରିବା ଭୀଷ୍ମ ଯେମିତି ଆମେ ଦେବବ୍ରତ ଭୀଷ୍ମ। ସେ ମାନେ ତାଙ୍କର ଉ କ୍ରୋଧରେ ସୂର୍ଯ୍ୟଦେବଙ୍କୁ ମାନେ ଆହ୍ୱାନ କରିଛି ଆଉ ଯୁଦ୍ଧ ପାଇଁ। କଣ ପାଇଁ ସୁଯୋ ଦେବଙ୍କୁ ଆହ୍ୱାନ କରିଛି ଜାଣିଛନ୍ତି ଆପଣ?
ନାଇଁ।
ଆଜେ ସୂର୍ଯ୍ୟଦେବଙ୍କ ପୁତ୍ର ହଉଚି ଯମରାଜ। ସେ କହିଥିଲେ ଦୂର୍ଯ୍ୟୋଦବଙ୍କୁ ଆହ୍ୱାନ କରିଥିଲେ କି ଯୁଦ୍ଧ ପାଇଁ। କି କୁହ ତମ ପୁଅ ତମ ପୁତ୍ର କୁ ମୋ ଭାଇ ର ଜୀବନ ବାଣ ତା ମାନେ ଫେରେଇ ଦେବେ ନହେଲେ ମୁଁ ଯୁଦ୍ଧ କରିକି ତମକୁ ଆଉ ତମ ପୁଅକୁ ମାନେ ଇଏ କରି ବାସ୍ତ କରିବି ବୋଲି। ସ୍ତ୍ରୀଙ୍କ ପାଇଁ ଆହ୍ୱାନ କରିଥିଲି। ତାପରେ ଆପଣ ଶୁଣିଥିବେ କି ସେପଣ ଯେତେବେଳେ ସୂର୍ଯ୍ୟଦେବ କହିଥିଲେ ଏଇଟା ସମ୍ଭବପର ନୁହେଁ। ଜନ୍ମ ମୃତ୍ୟୁ ଏଇଟା ହଉଚି କାରଣ ନିୟମ ଏଇଠୁ ଉଲ୍ଲଂଘନ୍ କରିହବନି। ତାପରେ ସତ୍ୟବତୀଙ୍କର ଯୋଉ ପୂର୍ବରୁ ବିବାହ କରିଥିଲେ ଜଣେ ଋଷୀଙ୍କୁ ସତ୍ୟପତୀ ଯୋଉ ଆମର କହିବି ସ ତ ବତି କହିଲେ ଯାଇକି ଆନ୍ତନିକ ଦୃତ୍ୟ ପ୍ରଥନ ତାଙ୍କୁ ସେ ପୂର୍ବରୁ ଜଣେ ଋଷିକୁ ବିବାହ କରିଥିଲି। ବୁଝିଲି ତହେଲେ ସେ ଋଷିର ସେ ଋଷିଙ୍କ ନାମ ଆ ମନେ ପଡନି ମୋର ଆଉ ତାଙ୍କ ନାଁ। ସେ ଋଷିଙ୍କ ସେ ଋଷି ଆଉ ତାଙ୍କର ଗୋଟେ ପୁତ୍ର ଥିଲା ତାର ନୋଉଚି ନାଁ ବେଦବ୍ୟାସ୍ ୠଷି ବେଦବ୍ୟା
ଆଜ୍ଞା।
ସେ ବୃଦ୍ଧି ଦୃସି ବେଦଭ୍ୟାସକୁ ନିମନ୍ତ୍ରଣ କରିଥିଲେ। ସେ ନିମନ୍ତ୍ରଣରେ ଆସିଥିଲେ ଆଉ ତାଙ୍କ ନିୟମ ପ୍ରଥା ଅନୁସାରେ ତାଙ୍କ ମନ୍ତ୍ର ବଳରେ ମାନେ ସନ୍ତାନ ପାଇଁ ତ ଇଏ କହିଥିଲେ ମାନେ ଗୋଟେ ଖାଇବା ଯାହା ବି କ ସନ୍ତାନ ମନ୍ତ୍ର ବଳରେ ଫଳ ଦେଇଥିଲେ ଯାହା କହିପାରିବା ଆମେ। ତ ତାଙ୍କ ଯେତେବେଳେ ଅମ୍ବିକାକୁ କରି ଦେଇଥିଲେ ଅମ୍ବାଳିକା ଗୋଟେ ଜଣେ ଦେଇଥିଲେ ଆଉ ଜଣେ ଗୋଟେ ଫଳ ଥିଲା ତିନ ଦାଶୀ ଜଣେ ଖାଇଥିଲେ? ଆପଣ ଯୋଉ କହିଲେ ଅମ୍ବିକା ତାଙ୍କର ଅମ୍ବିକାଠୁ ତାଙ୍କ ପୁତ୍ର ଜନ୍ମ ହେଇଥିଲେ। ମା ଦ୍ରୁତ ଆଷ୍ଟ ଜନ୍ମ ହେଇଥିଲେ। ଅମ୍ବାଳିକାଠୁ ଜନ୍ମ ହେଇଥିଲେ ପାଣ୍ଡୁ ଏବଂ ତାଙ୍କ ଯୋଉ ଦାଶିରୁ ଜନ୍ମ ହେଥିଲେ ବିଦୁ ବିଦୁତ୍ ଜାଣିଥିଲେ ବିଦୁତ୍ ବହୁତ ଜ୍ଞାନୀ ଥିଲେ। ବହୁ ବିଜ୍ଞ ଥିଲେ ଆଉସ୍ ସେ ମହାମନ୍ତ୍ରୀ ଥିଲେ ପୂର୍ବଙ୍କର ବୁଝିଲେ।
ତାପରେ ଆମ ଯେତେବେଳେ ଧୃତରାଷ୍ଟ୍ର ପାଣ୍ଡୁ ପୁତ୍ରଙ୍କ ଙ୍କ ମଧ୍ୟରେ ଯୁଦ୍ଧ ପାଇଁ ଯୋଉ ମାନେ ଶାସନ ପାଇଁ ଯୁଦ୍ଧ ଆରମ୍ଭ ହେଲା ଆଉ ଜାଣିଥିବେ କୁର ପାଣ୍ଡବ ମଧ୍ୟରେ ମହା ଯୁଦ୍ଧ ହେଲା ଆମର କେମିତି ବିଷ୍ମ ମୃତ୍ୟୁବରଣ କଲେ। ନାଏ କି ସବୁ
ଆଜ୍ଞା ପାଣ୍ଡବ ମାନେ ଅଧର୍ମ ପକ୍ଷରେ ଥିଲେ। ଏ ପାଣ୍ଡବ ମାନେ ଧର୍ମ ପକ୍ଷରେ ଥିଲେ। କୌରବମାନେ ଅଧର୍ମ ପକ୍ଷରେ ଥିଲେ ମହାଭାରତକୁ ଆମର କୁହାଯାଏ ଅଧର୍ମ ଉପରେ ଧର୍ମର ବିଜୟ।
ହୁଁ।
ଆଉ ସେଠ ସେଠାରେ ପ୍ରଭୁ ଶ୍ରୀକୃଷ୍ଣ ଆମର ସେଠି ସନ୍ଦେଶ ଦେଇଛନ୍ତି ଯେ ଧର୍ମ ଯେତେ ବି ଦୁର୍ବଳ ହେଲେ ବି ସେ ସବୁବେଳେ ଧର୍ମର ସପକ୍ଷରେ ରହିବେ। ଆମକୁ ସବୁବେଳେ ଧର୍ମ ଆଚରଣ କରିବାକୁ ପାଇଁ ପଡିବ ଧର୍ମ ରହିଲେ ଆମେ ଠିକ ସତ୍ୟ ବା ସତ୍ୟ ସତ ବାଟରେ ଧର୍ମ ପଛରେ ନିଷ୍ଠାବାନ ରହିଲେ। ଆମେ ସବୁ ପ୍ରକାର କାର୍ଯ୍ୟରେ ସଫଳତା ଆମେ ହାସଲ କରିପାରିବା।
ଭାଇ ଆପଣ ଆଉ ଗୋଟେ ଯାଇ ଆଉ ଆଉ ଗୋଟେ କଥା ଜାଣିଥେବେ ଆପଣ କି ମହାଭାରତ ମୁଁ ପଚାରିବି ଆପଣଙ୍କୁ ମହାଭାରତ ମାନେ କାହା କାହା ପାଇଁ ହେଇଥିଲା କାହା ଷଡ଼ଯନ୍ତ୍ର କହିପାରିବା କି କାହାର ଭୂମି ମୂର୍ଖାମୀ ଯୋଗୁଁ ମହାଭାରତ ଗୋଟେ ବଡ ଏତେ ବଡ ବିଶ୍ୱଯୁଦ୍ଧ ହେଇଥିଲା ପ୍ରଥମ ବିଶ୍ଵଯୁଦ୍ଧ କହିପାରିବା ଆମେ। ହୁଁ ହୁଁ ହୁଁ।
ହ୍ୟାଲୋ।
ହଁ ଭାଇ ସିରି ଶୁଣା ଯାଉଛି କି?
ଆଜ୍ଞା ହଁ।
ମୁଁ କହିଲି ମହାଭାରତ ଯୁଦ୍ଧ ପାଇଁ ଆପଣ କାହାକୁ ଦାୟୀ କରିବେ? ବହୁତ ଜଣ କରନ୍ତି ଦୁଜ ଜଣଙ୍କୁ ଦାୟୀ କରନ୍ତି ବହୁତ ଜଣ କର୍ଣ୍ଣକୁ ଦାୟୀ କରନ୍ତି। ବହୁତ ଜଣ ପିତା ଭୀଷ୍ମକୁୁ ଦାୟୀକରନ୍ତି। କହୁତ ଜଣ ଗୁରୁ ଦୂ ଦେବେ ଦାୟିତ୍ୱ ମାନେ ଦାୟୀ କରୁହନ୍ତି ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ହିସାବରେ ଆପଣଙ୍କୁ ମାନେ ନଜର ଦେଖ
ମୁଁ ମହାଭାରତ ପାଇଁ ଯଦି ମହାଭାରତ ଯୁଦ୍ଧ ହେଇଛି ମୁଁ ଦାୟକରରି ବି- ଧୁତରାଷ୍ଟ୍ର କୁ।
ହଉ ଆପଣ ଧୁତରାଷ୍ଟ୍ର ଦାୟୀ କରି ଦାୟୀ କରି କେମତି ଭାଇ ଦାୟୀ କଲେ ଆପଣ?
ନାଇଁ ମୁଁ-ମୁଁ ଏତିକି ଜାଣିବା କଥା ଆକ୍ଚୋ ମାନେ ମୁଁ ଯେତିକି ଭାବେ ଯେ ଧୃତରାଷ୍ଟ୍ରଙ୍କୁ ନିୟମ ଅନୁସାରେ ପାଣ୍ଡବ ମାନଙ୍କୁ ରାଜ୍ୟ ଛାଡ଼ିଦବା କଥା। ଯେତେବେଳେ ଦ୍ରୁତ କାରେ ଧ୍ରୁ ଆଜ୍ଞା।
କେମିତି ମାନେ ଆପଣ କହିଲେ?
କାରଣ ପଣ୍ଡୁ ଥିଲେ ଉ ରାଜା।
ହୁଁ।
ରାଜା ଥିଲେ ପାଣ୍ଡୁ। ତାଙ୍କର ଅନ୍ତେ ଧୃତରାଷ୍ଟ୍ର ଅ ଶାସନ କରୁଥିଲେ।
ହୁଁ।
ଯୁଧିଷ୍ଠିର ଥିଲେ ବଡ। ତେଣୁ ନିୟମ ଅନୁସାରେ ତାଙ୍କୁ ମିଳିବା। ତାଙ୍କୁ ମିଳିବା କଥା ସିଂହାସନ କିନ୍ତୁ। ଧୃତରାଷ୍ଟ୍ର ପୁତ୍ର ମୁହଁରେ ଅନ୍ଧ ହେଇ। ନିଜ ପୁତ୍ରଙ୍କୁ ଶା। ଶନ ଛାଡ଼ିଦେଲେ।
ନାଇଁ ମୁଁ ଆପ ଆପ ଆପଣବି ଠିକ୍ ବଢିଆ ଗାଇଛନ୍ତି ଭାଇ। ମୁଁ ଟିକେ ଆପଣ ଅଟକେଇବି ଆପଣ ଭାବୁଛନ୍ତି କି ମହାଭାରତ ଟା। ମାନେ ଧୃତରାଷ୍ଟ୍ରଙ୍କ ଭୁଲ୍ ଯୋଗୁ। ଭୁଲ୍ ନିଷ୍ପତ୍ତି ଯୋଗୁଁ ମହାଭାରତ ଯୁଦ୍ଧ ହେଇଛି ନାଇଁ କି?
ଆଜ୍ଞା।
ନାଇଁ ଭାଇ ମହାଭାରତରେ ବହୁତ ମାନେ ପୁରୁଣା କଥାବି ମୁଁ କହିବି ଆପଣଙ୍କୁ। ସକୁୁନି କୁ ଜାଣିଛନ୍ତି ଆପଣ ମୁଖ୍ୟ ଭୂମିକା ତାଙ୍କର ଥିଲା ଆପଣ। ହଁ ତାଙ୍କର ଭଉଣୀ ଗାନ୍ଧାରି ଥିଲେ ଗାନ୍ଧାରୀ।
ଧାର ଦେଶର ରାଜକୁମାର ସିଏ। ଆଜ୍ଞା ହୁଁ।
ତା ଭଉଣୀ ରାଜକୁମାରୀ ସେ ରାଜକୁମାର ତା ଭିଣୋଇ ଧୃତରାଷ୍ଟ୍ର ଥିଲେ। କଣ ହେଇଛି ଯେତେବେଳେ ପିତାମହ ଭୀଷ୍ମ। ଯୋଉ ଧୃତରାଷ୍ଟ୍ର ପାଇଁ ମାନେ ତାଙ୍କ ପାଇଁ କଣ ମାନେ। ତାଙ୍କ ପରିବାର ରାଜକୁମାରୀକୁ ଖୋଜିବାକୁ ଗଲେ। କହିପାରିବ ରାଜକୁମାରୀ ନା ପଞ୍ଜାବୀ ରାନି ଖୋଜିବା ପାଇଁ ଗଲେ ବିବାହ ପାଇଁ? ସେ ସେ ଯେତେବେଳେ ଜାଣିଲେ କି ଗାନ୍ଧାର ଦେଶରେ ଗୋଟେ ସୁନ୍ଦର ମାନେ ରାଜକୁମାରୀ ଅଛି। ସେଥି ମାନେ ଆଉ ତାଙ୍କୁ ଦେଖିବା ପାଇଁ ଗଲେ ହେଲା। ସେ ସମୟରେ କଣ ଥିଲା ଶକୁୁନି ନଥିଲେ ମୁଁ ଆପଣଙ୍କୁ ମୁଁ ଯାହା ବୁଝିଛି କହୁଛି ଶକୁୁନି ନଥିଲେ ସେ। ଶକୁନି ଉପସ୍ଥିତ ନଥିଲେ ଶକୁନିଙ୍କ ଜାଗା ହଉଛି ଗାନ୍ଧାର ଦେଶରେ। ଶକୁନୀଙ୍କ ପିତା। ସୁବଳ ଥିଲେ ତ ମା ବୁଝିଲେ? ଯେତେବେଳେ ଆମ ପିତାମହ ଭୀଷ୍ମ ଯାଇକି କହିଲେ। କି ମୋ ମାନେ ମୋ ଭା ମୋ ବିବାହ ମୋ ଭାଇ ପୁତ୍ର। ଧୃତରାଷ୍ଟ୍ର ପାଇଁ। ମୁଁ ଆପଣଙ୍କ ମାନେ ଝିଅଙ୍କୁ ବୋହୂ କରିବାକୁ ଚାହେଁ। ବୋଲି କହିଲେ ଯେତେବେଳେ। ସେତେବେଳେ ଆମର କଣ ଥିଲା କୌରବ ବହୁତ ବଡ ରାଜ୍ୟ ଥିଲା। ସେ ସମୟରେ ତାଙ୍କୁ ମନା କରିବା ପାଇଁ କାହାର ସାହସ ନଥିଲା। ଗାନ୍ଧର ନଥିଲା। ସେତେବେଳେ ସେ ସମୟରେ ସିଏ। ବାଧ୍ୟ ହେଇକି ରାଜି ହେଇଯାଇଥିଲି। ଆମେ କହିବା ଶୋଇ ମାନେ ବିନା ଇଚ୍ଛାରେ। ବୁଝିଲେ ଅନିଚ୍ଛା କଣ ପାଇଁ ସେ କି ରାଜା ଅନ୍ଧ ଥିଲେ। ଯୋଉଟା ଆପଣ ଜାଣିଛନ୍ତି। ଧୃତରାଷ୍ଟ୍ର ସେତେବେଳେ ମାନେ। ଶକୁନି ଆସିଲେ ଜାଣିଲେ। ତାଙ୍କ ଭଉଣୀଙ୍କୁ ଅନ୍ଧ ଅନ୍ଧକାର ପସନ୍ଦ ନଥିଲା ସେ ଡରୁଥିଲେ ଅନ୍ଧାରରେ। ପୁଣି ତାଙ୍କ ବିବାହ ତା। ବାପା ମାନେ ଧୃତରାଷ୍ଟ୍ର ସହ କହିଛନ୍ତି। ସେ ବିରକ୍ତି ଭାବ କଲେ। ବିର ବିରକ୍ତି ଭାବ କଲେ ରାଗରେ ଜର୍ଜରିତ ହେଲେ। ପୁଣି ସେ କି ସମୟ ଚାଲିଲା। ଆଉ ଏତେବେଳେ ଆମର ପିତାମହ ଭୀଷ୍ମ ଜାଣିଲେ କି ଗାନ୍ଧାରି ହଉଛି ମାଙ୍ଗଳିକ। ଆଉ ତାଙ୍କୁ ସେ ସେଇ କଥା ଲୁଚେଇକି ତାଙ୍କ ଯୋଉ ଦ୍ରୁତ୍ରରାଷ୍ଟ ସହିତ ବିବାହ କରାହାଇଥିଲା ଓ ତାଙ୍କ ଜୀବନ ପ୍ରତି ବିପଦ ଥିଲା। ସେଇଟା ଗୋଟେ ତାଙ୍କର ଭୁଲ ଥିଲା ସେଥିପାଇଁ ଗୋଟେ ସମୟ ଅନୁଭତି ଦଉନି